ହାଲୋ କଣ କରୁଚନ୍ତି?
ହଁ ମୁଁ ଏଇ ସନ୍ଧ୍ୟା ଦେବି ତ ଘର ଓଳଉଥିଲି ସେଥିପାଇଁ।
ହୁଁ ଡେଲି ସନ୍ଧ୍ୟା ଦିଅ କି।
ହଁ ପ୍ରତିଦିନ ସନ୍ଧ୍ୟା ଦିଏ।
ହଁ।
ମାନେ ପ୍ରତିତି - ନାଇଁ ସନ୍ଧ୍ୟା ହେଇନି ମୁଁ ଘର ଓଳଉଥିଲି ଆଉ କିଛି ସମୟ ପରେ ଦେବି।
ହଁ।
ମାନେ ପ୍ରତିଦିନ ମାନେ ଯେତେବେଳେ ଅଲଗା ଅଲଗା କାମର ସମୟ ଥାଏ। ତ ସେଇ ଅନୁସାରେ ଦି ଯୋଉ ସମୟରେ ମୁଁ ଘରେ ନଥାଏ ତ ସେଇ ସମୟରେ ମୁଁ ଦେଇପାରେନି। ତ ଯଦି ମୋ ସାଙ୍ଗ ଥାଏ ତ ସିଏ ଦେଇଦିଏ।
ଆଚ୍ଛା।
ଏମିତ୍ ଆଉ କ ଖାଇଥିଲ ଆଜି?
ଆଜ୍ଞା?
କଣ ଖାଇଥିଲ ଆଜି?
କଣ ଖାଇବି ଭାତ ଖାଇଥିଲି ମାଛ ଖାଇଥିଲି। ଭାତ ମାଛ ତର ତରକାରୀ ଶାଗ ଭଜା ଚଚଡ଼ି ଚାଟଣୀ ଏମିତି ଖାଇଥିଲି ଆଉ।
ଭଗବାନ ଏତେ ଖାଇଥିଲ।
ହଁ।
ଅ ନା ମୁଁ କେବଳ ଭାତ ଖାଇଥିଲି। ଡାଲି ଖାଇଥିଲି ଅଣ୍ଡା ଭଜା ଖାଇଥିଲି। ତ ତମର କିଏ ବନେଇ ଦେଇଥିବେ ସେଥିପାଇଁ ତମେ ଏତେ ଖାଇଲ। ତ ଏଠି ବନେଇ ତ ହଉନି ନା ଏତେ ସେଥିପାଇଁ।
ହଁ ଆମ ଘର ମା ବନେଇଥିଲେ ଥିଲାଁକି ଆଉ।
ହଁ।
ନହେଲେ ଏମିତି ଏକା ରହିଲେ ହିଁ ଅଳ୍ପ ହଁ ଦେହ ଭଲ ଅଛି।
ହଁ। ଆଉ
ଆଉ ସନ୍ଧ୍ୟାରେ କଣ ପ୍ଲାନିଂ ଅଛି?
ନା ସେମିତି କିଛି ନାହିଁ ମୋର। ତ ମୁଁ କେବେ କାମରୁ ସେମିତି ଫୁର୍ସ ତ ହୁଏନି। ତ ସେଥିପାଇଁ ମୁଁ ସେମିତି କିଛି ବେଶୀ ବୁଲାବୁଲି କରେନି।
ଉ ଘର ପାଖରେ ରୁହ ଆଉ।
ହଁ ଘରେ ହିଁ ରୁହେ ବାକି ଯେମିତି କି କିଛି ସମୟ ମିଳିଲେ ତ ପଢିବି। ନହେଲେ ଟିକେ ସିଲେଇ କରିବି ନହେଲେ ଘରେ ଟିକେ କଥା ହେବ ତ ଏମିତି। ତ ସେମିତି ଅଧିକ କେବେ ସମୟ ମିଳିନି ଯେ ମୁଁ ଭାବିବି କି କିଛି ସମୟର ଘୋର ଅଭାବ। ଆଉ କ କୁହ?
ଭଲ।
ଆଜି ଦିନ ତମର କେମିତି ବିତିଲା?
କ କୁ ଆଜ୍ଞା ଆଜି ଦିନ ବହୁତ ଭଲ କଟି ଆଜି ବହୁତ ବୁଲିବାରେ ଯାଇଛି ଏପଟେ ସେପଟେ
ଯା ହଉ। ହଁ ମାନେ ବୁଲିଲେ ଟିକେ ମାନେ ଭଲ ଲାଗେ। କିନ୍ତୁ ସମୟ ଥିଲେ ତ କିଛି ମଣିଷ
ସମୟ ଆଉ ଶା ସହିତ ଘର କାମ ପୁଣି। ସେଥିପାଇଁ ଟାଇମ୍ ମିଳୁନି ଅଁ ଟାଇମ୍ ବାହାରକରି କଲ୍ କରିବା ପାଇଁ ଭାବେ ପୁଣି ସାଉଣ୍ଡ ହଁ ପୁଣି ଘର ପାଖରେ ବା ମା କଥାବାର୍ତ୍ତା ସେମିତି ସମୟ ମିଳେ
ହଁ।
ଓହୋ ଆଉ? ଏବେ ତୁମ ଆଖ ପାାଖରେ ମାନେ କଣ ଦେଖୁଚ କହିଯାଉ କି କି ଦିନିଷ ପତ୍ର ନ
ହଁ ତ ଆମ ଆମେ ଯୋଉଠି ରହୁଛୁ ତସେ ଅଗଣାରେ ବେଲଗଛ ଅଛି। ତ ବେଲ ଗଛରେ ବହୁତ୍ ବେଲ ଫଳିଛି କିନ୍ତୁ ମୁଁ ଭାବୁଚି ସେ ବେଲଗଛ ବଦଳରେ ଯଦି ଆଉ କିଛି ମାନେ ଫଳ ଗଛ ହେଇଥାନ୍ତା ଟିକେ ଭଲ ହେଇଥାନ୍ତା। ମାନେ ବେଲ ବହୁତ୍ ପଳିଚିନା ତବେଲକୁ ଖାଇକିବି ଏମିତି କେତେବି ଖାଇହବ। ତ ସେଥିପାଇଁ ମୁଁ ଭାବୁଚି ଯଦି ପିଜୁଳି ଗଛ ହେଇଥାନ୍ତା କି ଆଉ କିଛି ଫଳ ଗଛ ହେଇଥାନ୍ତା ତ ତାଫଳକୁ ମୁଁ ଖାଇଥାନ୍ତି। ତ ବେଲ ଏତେ ମୁଁ ଖାଏନି ତ ସେଥିପାଇଁ ପଣାବି ଯଦି କରିବି ମୁଁ ପିଇବି ତଥରେ ପିବିକି ଦିଇ ଥର ପିଇବି। ତ ସେମିତିତ ପ୍ରତିଦିନ ପିଇ ହବନି ଏମିତି ପିଜୁଳି ଗଛ ହେଇଥିଲେ ଭଲ ହେଇଥାନ୍ତା।
ଆଚ୍ଛା।
ତମକୁ କୋଉ ଫଳ ଖାଇବା ପାଇଁ ଭଲ ଲାଗେ?
ମତେ ଲିଚୁ ଖାଇବାକୁ ଭଲ ଲାଗେ।
ମତେ ସେମିତିରେ ସବୁ ଫଳ ଖାଇବା ପାଇଁଁ ଭଲ ଲାଗେ ପାଚିଲା ଅମୃଦଭଣ୍ଡା ହଉ କି ବିଶେଷ କରି ତମିଠା ପଇଡ଼ର ଯୋଉ ନାଳ ଜାଣିଚ? ହଁ ତ ତାକୁ ଖାଇବା ପାଇଁ ଭଲ ହଁ। ତ ତାକୁ ଖାଇବା ପାଇଁ ଭଲ ଲାଗେ କି ହଁ ବହୁତ୍ ନରମବି ଥାଏ କିନ୍ତୁ ତାକୁ ମୁଁ ବହୁତ୍ ଦିନି ହବ ଖାଇନି ବହୁତ୍ ଦିନ କଁ ବହୁତ୍ ବର୍ଷ ହବ।
ବହୁତ ବର୍ଷ ଆଉ।
ହଁ ତ ଆମ ବାରିରେ ନଡ଼ିଆ ଗଛ ଆଗରୁ ଥିଲା ତ ସେ ନଡ଼ିଆ ଗଛ ଏବେ ଟିକେ ଭଙ୍ଗା ହେଇଯାଇଚି କାରଣ ସେ ନଡ଼ିଆ ଗଛ ଅନ୍ୟ ଜଣଙ୍କ ଜାଗାରେ ଥିଲା। ତ ସେ ଗଛଟା ହଣା ହେଇଚି ତଆମ ବାରିଆଡ଼େ ନଡ଼ିଆ ହିଁ ଫଳୁନି ହଁ। ଆଉ କଣ କୁଅ
ଏ ଆମ ଘରେ ଅଛି।
ଯା ହଉ ଆଉ? ତମ ଶାଗ ଭାଜି ଆସେ?
ହାଲୋ।
ହଁ ମୁଁ କହିଲି ତମକୁ ଶାଗ ଭାଜି ଆସେ?
ହଁ ଶାଗ ଭାଜିଆସେ।
ଶାଗ
ତୁମକୁ ଆଉ କଣ ଆସେ ହଁ ଶାଗ ସେମିତି
ଆ କଁ କହିଲ?
ମାନେ ତମକୁ କଣ କଣ ରୋଷେଇ ଆସେ?
ହଁ ମତେ ରୋଷେଇ ତ ଏମିତିରେ କହିବାକୁ ଗଲେ ସବୁ ମାନେ ସବୁ ଅଳ୍ପ ଅଳ୍ପ ଟିକେ ଆସେ। ମାନେ ସେମିତି ଭଲ ସେତ ହୁଏ କହିପାରିବିନି କିନ୍ତୁ ଆସେ। ତ ଶାଗ ଟିକେ ସଜନା ଶାଗ ମତେ ଭଲସେ ଭାଜି ଆସେ। ମାନେ ମୁଁ ଭାଜେ କିନ୍ତୁ ସେ ଏତେ କାହିଁକି ସ୍ଵାଦ ଆସେନି ମୁଁ ବି କାହିଁ ଜାଣି ପାରେନି। ତ ଯେମିତି କିି ସେ ବେଳେ ବେଳେ ସିଝି ନଥିବ। ଅ କି ବେଳେ ବେଳେ ଅଧିକ ଭାଜି ହେଇଯାଇଥିବ। ତ କେତେବେଳେ ଟିକେ ଲୁଣ ହେଇନଥିବ ତ ଏମିତି।
ଆଉ କଣ ଭଲ ଲାଗେ
ଆଉ ସେମିତି ଅ ମତେ ଟିକେ ସୁଜି ରେ ଉପମା ଭଲସେ ବନେଇ ଆସେ। ହ ଭଲସେ ବନେଇ ଆସେ ମାନେ ଟିକେ ଯୋଉ ଚିନି ପକ ବାଲା ମୁଁ ତାକୁ ନରମ କରି ଟି ଭଲସେ ଟିକେ ଝୁୁରା ଝୁର ବାଲା କରିପାରିବେ।
ଆଉ ସେମିତି ମୁ
ମାନେ କଣ କଣ ପକାଅ କେମିତି ରୋଷେଇ କର।
ଯଦି ତମେ ତ ସବୁ କଲ କହିବ ତ ମୁଁ କହିଲି ସବୁ ଯଦି ପଲ ପକେଇକି କରିବ ତ ସିଏ ହବ। ମାନେ ମୁଁ କିନ୍ତୁ ନ ମାନେ ସାଧାରଣତଃ ତ ପରିବା ପକେଇବା ପାଇଁ ଯେହେତୁ ଟିକେ ମତେ ସା ମାନେ କେତେବେଳେ ପରିବା ମୋ ପାଖ ରେ ନଥିବ କିନ୍ତୁ ମୋତେ ଖାଇବା ପାଇଁ ଇଚ୍ଛା ହଉଥିବ। ତ ସେଥିପାଇଁ ମୁଁ ଯେତେବେଳେ ମୋ ପାଖରେ ପରିବା ନଥାଏ ମୁଁ ସେମିତି ବିନା ପରିବା ବାଲା ରେ କରେ। ହ ଖାଲି ବାଦାମ ପକେଇକି। ତ ଯେମିତି ଫାଷ୍ଟ ମୁଁ ସୁଜିକି ଭାଜିଦିଏ ଭାଜି ସାରିଲା ପରେ ସୁଜିକି ଓଲେହି ଦିଏ। ତାପରେ ବାଦାମ ଟିକେ ତେଲରେ ଭାଜ କି ଖାଲି ଭାଜ। ତ ଭାଜିକି ତାକୁ ଓହ୍ଲେଇ ଦବ ତ ଓହ୍ଲେଇ ସାରିଲା ପରେ ତମେ ଯେମିତି କି ଦେ ପିଆଜ ଭେଡ଼ ପିଜାଟି ପାକେଇ ସାଇଲା ପରେ ଟି ଯଦି ମାନେ ଗାଜର ପକେଇଲ ଫୁଲ କବି ଛୋଟ ଛୋଟ ଖାଢ଼ିକି ପକେଇବ। ତ ଯାହାକୁ ଯୋଉ ପରିବା ଭଲ ଲାଗେ ତ ସିଏ ପକେଇକି ସେମିତି କରିପାରିବେ। ତା ତାପରେ ତାକୁ ଟିକେ ଭାଜି ସାରିଲା ପରେ ତା ଦେହରେ ହଳଦୀ ଗୁଣ୍ଡ ଟିକେ ପକେଇବ। ତାପରେ ଲୁଣ ପକେଇକି ତାକୁ ଟିକେ ପାଣି ଦେଇଦବ ତ ପାଣି ଫୁଟିଲା ପରେ। ଆଉ ତମେ ସୁଜିିକି ପକେଇବ। ତ ପାଣି ଅନୁସାରେ ହିଁ ସୁଜିିକି ପକେଇବ ମାନେ ସୁଜି ଅନୁସାରେ ପାଣି ଦେଇଥିବ। ନହେଲେ ତ ସୁଜି ଯାଉ ହେଇଯିବ ଆଉ ଉପମା ବି ଏତେ ଭଲ ଲାଗିବନି ତ ସେଇ
ସେମିତି ଯଦି କ୍ଷୀରି ଟାଇପ ର ହେଇଗଲା ତ ସିଏ ଆଉ ଭଲ।
ସଇଲା ହଁ ତାପରେ ବି ତମେ ଗରମ ପାଣି ଦେଇ ଦେଲେ ମାନେ ଟିକେ ଯାହା ସମ୍ଭାଳି ହବ। ତାପରେ ମାନେ ତମେ ଏମିତି ଘୋଡଉଥିବ ଅଳ୍ପ ଟିକେ ପାଣି ଦଉଥିବ ତ ଏମିତି କଲେ ହେଇଯିବ। ତା ପରେ ତମେ ଟିକେ ବାଦାମ ପକେଇବ ବାଦାମ ପକେଇ ସାରିଲା ପରେ। ସେ ସେ ଟିକେ ଗୋଲେଇଦବ ଆଉ ଟିକେ ଚିନି ଅଳ୍ପ ଚିନି ପକେଇବା ଯାହା ଦ୍ଵାରା କି ଅଧିକ ତ ମି ନେଇଗଲେ ଉପମା ଭଲ ଲାଗିବନି।
ହଲୁକା ଚିନି ପକେଇ ଗୋଳେଇ ଉଠି ଆଣିବା ଆଉ।
ହଁ ଆଉ କଣ କୁହ
ଆଉ କଣ କହିବି ମୁଁ ବି କାମ ସାରି ଏବେ ବସିଛି ସନ୍ଧ୍ୟା ସନ୍ଧ୍ୟା ଆ କିଛି ଦେବିନି ମୋ ମାଆ ଦେବେ ସେଥିପାଇଁ ବସିଛି।
ଯାହଉ ତ ମୋ ସାଙ୍ଗ ଆଜି ଦେବେନି ମୁଁ ଦେବି ଇଏ ହେଲା ଭାଗ୍ୟର ବେଳ ଆଉ କଣ କୁହ କଲରା ଖାଇବା ପାଇଁ ଭଲ ଲାଗେ।
ହୁଁ କଲରା ଖାଇବାକୁ ଭଲ ଲାଗେ। ମତେ କଲରା ଭଜା ଖାଇବାକୁ ଭଲ ଲାଗେ। ଆଉ ଯେଉଁ ବେସନରେ ଗୋଳେଇକି ଯେଉଁ କରନ୍ତି ପକୋଡ଼ା ଟାଇପ୍ ର ହଁ, ସେମିତି ଭଲ ଲାଗେ ମତେ ଖାଇବାକୁ।
ହଁ ତ ମତେ ବି ସେମିତି ଆ ଯେମିତି କିି ତ ଭାଜିବ ଯଦି ତ ମାନେ ଡାଲି ସହିତ ଯଦି ଭଜା ଟିକେ କଲରା ଭଜା ହେଇଗଲା। ତ ସେ ଆହୁରି ବଢିଆ ଲାଗେ।
ଡାଲି କଲରା ଭଜା, ଭାତ
ହଁ ଆଉ ଯଦି ବି ଖାଲି ବି କଲରା ଭଜା ମିଳିବ ଗରମ ଭାତରେ ବି ଖାଇ ହେଇଯିବ, ସେ ଭଳିଆ ଯଦି ଭଲସେ ଭଜା ହେଇଥିବ କଲରା ଟା।
ହୁଁ ସେମିତି ପତଲା ପତଲା କାଟିକି ଭାଜିଲେ ଭଲ ଲାଗେ।
ହଁ,
ସେମିତି ସବୁ ପରିବା ଖାଇଥାନ୍ତୁ। ନାଇଁ କଲରା ସିଝା କେବେ ଖାଇନି ମତେ ଭଲ ଲାଗେନି, ସେଥିରେ ଅଧିକ
ହଁ ସେ ବହୁତ ପିତା ଲାଗେ। ହଁ ଅଧିକ ପି ପିତା ଲାଗେ। କିନ୍ତୁ ମତେ ତ ପିତା ଟିକେ ଭଲ ଲାଗେ ତ ମୁଁ ସେଥିପାଇଁ ତାକୁ ଖାଏ। ସେ କାରଣ ଆମେ ବହୁତ କମ ଟାଇମ କହିବାକୁ ଗଲେ କଲରା ଖାଉ। ତ ସେଥିପାଇଁ ମୋ ପାଖରେ ଯେବେବି କଲରା ଥାଏ ମୁଁ ତାକୁ କିଛି ନ ଭାବିକି ଖାଇଦିଏ। କାରଣ ସ୍ୱାସ୍ଥ୍ୟ ପାଇଁ ହିତକାରକ ଭାବିକି
ହୁଁ, ନାଇଁ ମତେ ସେମିତି କଲରା ଖାଏ ସେମିତି ଅଧିକ ନୁହେଁ। ଅଧିକ ପିତା ହେଲେ ଖାଏନି ହ ସେଥିଲାଗି ଖାଏ। ନହେଲେ ସେମିତି ତ ମତେ ମି ମିଠା ଜିନିଷ ହି ଅଧିକା ଭଲ ଲାଗେ। କିନ୍ତୁ ଯେହେତୁ ମିଠା ବି ଦେବା ପାଇଁ ଭଲ ନୁହେଁ, ହାଲକା ଫୁଲକା ଖାଇ ସେମିତି ଆଉ ଟିକିଏ ମାନେ ଆଗ ଅପେକ୍ଷା ଟିକିଏ କମ କରିଦେଇଛି ଖାଇବା।
ହଁ।
ନହେଲେ ଆଗରୁ ସବୁଥିରେ ମିଠା ଖାଉଥାନ୍ତି। ଏମିତିରେ ତରକାରୀ ରେ ବି ମୁଁ ମିଠା ନହ ମାନେ କିଛି ନା କିଛି ଟିକିଏ ହାଲକା ମିଠା ଦିଆଯାଇଥିବ ନହେଲେ ନାଇଁ ଖାଇପାରିବିନି।
ନା ମୋର ତ ସେମିତି ମିଠା ପ୍ରତି ସେମିତି କିଛି ନାହିଁ। କିନ୍ତୁ ଯଦି ମାନେ ମିଠା ଅ ମିଠା ର ଯେମିତି ଯୋଉ ପ୍ରକାର ଥାଏ। ସେମିତି ଯଦି ମିଠା ଯେମିତି ରସଗୋଲା ସେସବୁ ଆସିଲା ତ ମୁଁ ଅଳ୍ପ କିଛିଟା ଖାଇବି। ବେଶୀ ମୁଁ ଖାଇପାରିବିନି। ମାନେ ଅଲଗା ଅଲଗା ସମୟରେ ଖାଇବି।
ନାଁ ଭଲ ଲାଗେ।
ନାଇଁ ରସଗୋଲା ବି ଭଲ ଲାଗେ। କାଲାଜାମୁ ବି ଭଲ ଲାଗେ ତ ମୁଁ ଏକାଠି ଟାଇମରେ ଏତେ ମିଠା ଖାଇପାରେନି, କିନ୍ତୁ ଟିକିଏ ଟିକିଏ ସମୟ ଛାଡ଼ିକି କି ଖାଇଲେ ମୁଁ ଖାଇପାରିବି। ଆଉ ଚିନି ତ କହିବାକୁ ଗଲେ ମୁଁ ବର୍ଷକୁ ବୋଧେ ଗୋଟ ଗୋଟାଏ ବର୍ଷକୁ ବୋଧେ କିଲେ ଖାଉଥିବି କି ପାଁଶ ଖାଉଥିବି।
ଆଚ୍ଛା, ଭଲ।
ସେମିତି କିଛି ଆବଶ୍ୟକ ହିଁ ପଡେନି।
ନାଇଁ ମୋର ଏମିତି ଅଭ୍ୟାସ ଥିଲା ଆଗରୁ। କହିଲେ ହସିବେ ମୁଡି ସହିତ ମିକ୍ସଚର ଯୋଉ ଗୋଳେଇକି ଖଆନ୍ତି ମତେ ରାଗ ଲାଗୁଥାଏ ସେଥିରେ ବି ମୁଁ ହାଲକାସ ଚିନି ଗୋଳେଇକି ଖାଉଥାଏ।
ଭଗବାନ! ନାଁ।
ସେମିତି ଆଉ ଏବେ ନାହିଁ ସେଇ ଲାଗି ମୁଁ ଲଙ୍କା ଅଧିକ ଖାଇପାରେନି। ସେଥିପାଇଁ ଟିକେ ମାନେ କାହାରି ଘର ଏ ଯୋଉଁ ବଡ ବଡ ଅନୁଷ୍ଠାନ କା ଘର ଯିବା ପାଇଁ ଯାଇନି ସେମିତି କାଳେ ଲଙ୍କା ଦେଇଥିବେ ଖାଇ ପାରୁଥିବିନି।
ନା ମୁଁ ସେମିତି କିଛି ନୁହଁ ଯଦି ବି ଲଙ୍କା ଟାକୁ ପୁରେଇ ଦେଇଥିବି ପାଟି ଭିତରେ ଯଦି ସେମିତି କିଛି ରାଗ ହେଇନଥିବ ତାକୁ ଚୋବେଇ ଚୋବେଇ ଖାଇ ଦେଇକି ପାଣିପିଏ।
ନାଇଁ ମୁଁ ସେମିତି ପାରେନି। ସେମିତି ଅଭ୍ୟାସ ନାହିଁ ମୋର। କିନ୍ତୁ ଲଙ୍କା କୁ ପଖାଳ ସହିତ ଗୋଳେଇ ଭଲ ଲାଗେ କିନ୍ତୁ।
ହଁ ଗୋଟେ ଗୋଟେ ଖାଇବା ଥାଏ ଯୋଉଟା କି
ହଁ ପଖାଳ ଘରେ ଥିଲାବେଳେ ଖାଏ। କିନ୍ତୁ ଏଠି ଥିଲାବେଳେ ତ ସେମିତି ମୁଁ ଭାତ ପଖାଳ ବଳାଏନି ଯେତେବେଳେ ବଳିଯାଏ ତ ସେତେବେଳେ ଖାଏ। ପଖଳ ଖାଇବାକୁ ସେମିତି କିଛି ସଉକ୍ ନଥାଏ କି ଆଜି ପଖାଳ ଖାଇବା ଇଚ୍ଛା ହଉଛି ରଖିବି ଖାଇବି ସେମତି କିଛି ନୁହଁ ଯଦି ବଳିଗଲା ସେ ଖାଇବି।
ହଁ ସେମିତି। ପୋଖାଳ ସହିତ କଣ ଭଲ ଲାଗେ?
ପଖାଳ ସହିତ ମାଛ ଭଜା। ମାଛ ଭଜାରେ ଟିକେ ରସୁଣ ଆଉ ସୋରିଷ ତେଲ ଲଙ୍କା ଏତିକି ହେଇଗଲେ ଆଉ କିଛି ଦରକାର ନାହିଁ।
ବାସ୍ ପଖାଳ ପୁରା ସାମ
ହଁ।